ହଁ ଉଠିଲୁ କି, କଲେଜ ଯାଇନୁ ଆଜି।
ନା ସାଙ୍ଗ ମୁଁ ଯାଇନି, କଲେଜରେ କହୁଥିଲେ ନା ପିକନିକ ଯିବା ପାଇଁ, ଡେଟ ଫିକ୍ସ ହେଇଯାଇଛି। ପାଞ୍ଚ ତାରିଖ ଦିନ ଯିବୁ।
ତତେ କିଏ କହିଲା?
ମତେ ସାର୍ କହିଥିଲେ।
ଓହୋ ମୁଁ ଭାବିଲି ତୁ ଯାଇଥିଲ ଯାଇଥିଲୁ ନା କଣ। ମୁଁ ଯାଇନି ମୋର ଆଜି ଦେହ ଭଲ ନଥିଲା, ଥଣ୍ଡାରୁ ଥିଲା ତ ମୁଁ ଯାଇପାରିନି।
ଥିଲି, ମତେ ସାର୍ ଫୋନ୍ କରିକି କହିଲେ ସାଙ୍ଗମାନଙ୍କୁ କହିଦେବୁ ପାଞ୍ଚ ତାରିଖ ଦିନ ଡେଟ୍ ଡେଟ୍ ଫିକ୍ସ ହେଇଯାଇଛି।
କୋଉ ଜାଗାକୁୁ ଯିବା କି?
କୋଣାର୍କ ମନ୍ଦିର ଯିବେ ଲାଗୁଚି।
ଇଏ କୋଣାର୍କ ମନ୍ଦିର କିଏ ଯିବ, ଦେଖିବା ଘରେ ପଚାରିବା।
ହୁଁଁ।
ହୁଁ ଆଉ
ମୁଁ ଏଇ ବସିକି ଭାବୁଥିଲି ତୁ ଯିବୁ କି ନାଇଁ।
ହଁ ମୁଁ ଦେଖେ ଭଲ ଦେହ ଦେବ ଭଲ ଆଉ ପାଞ୍ଚ ତାରିଖ କେତେ ଦିନ ଆଉ ତିନି ଦିନ ପରେ ପଇସା କେତେ କି?
ପଇସା ପାଞ୍ଚଶହ ଟଙ୍କା ନେବେ ସାର୍।
ପାଞ୍ଚଶହ ଟଙ୍କା ଦେଇଦବା ଆମେ ଟିଉସନ ତ କରୁଛୁ ଟିୟୁସନ ପିଲା ମୁଁ କହିବି କାହାକୁ ମାନେ ମାସ ପୁରୀନି ତାଙ୍କର କୁ ଦେଇଦେବେ ଦେଇଦେବେ ଆଉ କଣ କରିବି ଘରୁ କେତେ ନେବି। କଲେଜରେ ଆଡମିସନ ଫିସ୍ କେତେ ଲାଗିଲା ଆଉ ସେ ଟିଉସନ୍ କର ମୁଁ ଟିଉସନ କରିଥିଲେ ଯାହା ଲାଗି ଯାହା ପଇସା ଥିଲା ତାହା ଦେଲି ଆଉ ଯଉ କରି ଦେଇଦେବି ଦେଖିକି।
ହଁ ଦେଖିଦେବା ବୁଲିବା ଆଉ ଯାଇକି ସେଠାରେ ଆଉ କଣ ଆମେ ସବୁ ସାଙ୍ଗମାନେ ଯିବା।
ସାର୍କୁ ଫୋନ୍ ପେ ନମ୍ବର ଦେଇଦେବି। ସାର ପା ଫୋନ୍ ସାର କୁ ଫୋନ ପେ ନମ୍ବରରେ ଦେଇଦେବି ଓ ଯଉ ତୁ କଲେଜ ଯାଇ ପାରିବିନି ଦି ଦିନ ଛୁଟି ଅଛି ସାର୍କୁ ଦେଇଦେବା। ସୋମବାର ଦିନ ଯିବା ତ?
ହୁଁ।
ଉଁ କଣ ପିନ୍ଧିକି ଯିବୁ? ହ କଲେଜ ଡ୍ରେସ ତ ପିନ୍ଧିବୁ କଣ ପିନ୍ଧିବୁ ଆଉ ପଚାରୁଛି।
ହଁ ସାର୍ କହିଚନ୍ତି କୋଇ ବି କୋଇସ କୌଣସି ବି ଡ୍ରେସ୍ ପିନ୍ଧିକି ପଳେଇଯିବୁ। କଲେଜ ଡ୍ରେସ ପିନ୍ଧିବୁ ପିନ୍ଧିବୁ ନହଲେ ସ୍କୁଲ ନହେଲେ ଏ ଡ୍ରେସ ପିନ୍ଧିବୁ ନର୍ମାଲ ଡ୍ରେସା ଘରେ
ନା କଣ ହଁ ପୁରୀ ପା ଯିବେ।
ହଁ କୋଣାର୍କ ହେଇକି ପୁରୀ ହେଇକି ଆସିବେ ନା।
ଆଉ ତ ନେଇଯିବ ଗୋଟେ ଗାଧେଇବା ସେଇଠି ମଜା କରିକି ଆସିବା। ହଁ। ଆଉ?
କ କହିଦବ ସବୁ ସାଙ୍ଗ ଯିବେ ଆମ
ଆଉ ମୁଁ ଆଜି ମତେ ବି ସେ ଆଜି ପୁ ହଁ ମତେ ବି ସେ ଫୋନ କରିିଥିଲା ପଚାରିଲେ ମୁଁ କହିଲି ହଁ ଦେଖିବା ଯିବା।
ହୁଁ ଗୋଟଏ ବର୍ଷ ଅଛି ନ ମଜା କରିବା କଣ କରିବା।
ହଁ ହଁ। ଆଉ ତୋ ଘରେ ବସିବା ଆଉ କଣ କରିବା ଗୋଟେ ବର୍ଷ ଲାଷ୍ଟ ଅଛି ଏଇ ବର୍ଷ ଟା ଆଉ। ହଁ ତାପରେ ତ ଏଜାମ ତାପରେ ସଇଲା। ହୁଁ ତାପରେ ସଇଲା ଏକ୍ସାମ୍ ତାପରେ ସଇଲା କଲେଜ ଯେ ଆଉ ଦେଖା ହବନି ଯେ ମଜା ଲାଷ୍ଟ ଟା ଆଉ କଣ କରିବା।
ହଁ। ଆ ଆଉ ସାଙ୍ଗମାନଙ୍କ ସହିତ କଥା ହେଇଛୁ ସେମାନେ କଣ କହିଲେ ଯିବେ କି ନାଇଁ?
ସେମାନେ କହିଲେ ଉ ଆମେ ପଚାରିବା ଘରେ ଘରେ ଯାହା କହିବେ ନେବେ କି ଛାଡ଼ିବିନି ବି ର ଇଏ ହେଲାଣିି ମୁ
ହଁ ଦେଖିବ ସାର୍ ମାନେ ଯିବେ ଆମେ ପଢେଇ ଯିବା।
ମ୍ୟାମ୍ ମ୍ୟାମ୍ ଦି ତିନିଟା ଯିବେ ତାଙ୍କ ସେମାନେ ଥିବେ ଏତେ ଡର ଲାଗିବ କଣ।
ହଁ।
ହୁଁ ଆଉ ଆଉ କ କ କଣ ଆଉ ଘରେ କଣ କରିଚନ୍ତି ସବୁ?
ଏଇ ସବୁ ଘରେ ବସିଚନ୍ତି ଆଉ ସିଲେଇ କାମ ତୁ ପୁରା ଶିଖି ଯାଇଚୁ?
ସେମିତି ଅଧା ସି ପାରୁଚି ଅଧା ସିଇ ପାରୁନି କଟିଂ ଟା ଶିଖିନି। ସି ଦେଉଚି ଅଦା ଆଉ ଯାହା
ମୁଁ କଟିଂ ବି ଶିଖି ଯାଇଚି ସିଲେଇ ବି ଶିଖି ଯାଇଚି ତୋ ଡ୍ରେସ ଟା ସିଲେଇ କରିଦେବି ଦେବୁ ମୋତେ ମୁଁ ସିଲେଇ କରିଦେବି ତୋ ଡ୍ରେସ ଟା।
ହଁ ଗୋଟେ ମୋର ଅଛି ମୁଁ ଭାବୁଥିଲି କାହାକୁ ଦେବି ତୋତେ ଦେଇ ଦେବି ତୁ ସିଇ ଦେବୁ।
ହୁଁ।
ସେ ଟା ସି ହୁ ଦେଖିଥିଲ ଯେ ନୂଆ ଡିଜାଇନ ବାହାରିନି ପାକିସ୍ତାନୀ ହା ତ ବଲା ସେଇଟା ଦେଖିବୁ ତିଆରି କରିବି।
ହୁଁ ଆ ସେଟା ମୋ ଫେବେରାଇଟି ଡ୍ରେସ ଟା ମୁଁ ତିଆରି କରିଦେବି।
ହଁ ଦେଇଦେବି ପିକନିକ ତ ସରୁ ତ ତେ ଦେଇ ଦେବି ତୁ ତିଆରି କରଦବୁ।
ହଁ ମୁଁ ବି ଭାବୁଥିଲି ମୁଁ ବି ଗୋଟେ ଡ୍ରେସ ଆଣିବି ମୁଁ ବି ଗୋଟେ ଡିଜାଇନ କରିବି ଡ୍ରେସ ଆଣିକି।
ମୁଁ ମମି କୁ ପଚାରିଥିଲି କାହାକୁ ଦେବି ମମି କହିଲେ ମୁଁ ଦେଖିବି ତୁ କହିଲୁ ମୁଁ କହିବି ତତେ ଦି ଆସିବିି ଘରେ ମମି କୁ କହିବି ମୁଁ ମୋ ସାଙ୍ଗ ଅଛି ତିଆରି କ।
ହଁ ଏମିତି କାହାକୁ ଦେବୁ ପଇସା ଦେବାପାଇଁ ପଡିବ ମୁଁ ତୋର ଡିଜାଇନ କରିଦେବି ଫ୍ରି ରେ ଡିଜାଇନ କରିଦେବି।
ହଁ ପଇସା ନବୁ ହଁ ସାଙ୍ଗ ରହିଲେ କଣ ହେଲା ପଇସା ସମସ୍ତେ ନିଅନ୍ତି ନବୁ। ଯେତେ କହିବୁ ଦେଇଦେବି। ନ ନଏ ସାଙ୍ଗ ଭାବେ ନା ଏବେ ଏତେ। ସିଲେଇରେ କେହି ଭାବନ୍ତିନି ରୋଜଗାର କରନ୍ତି କେହି ସାଙ୍ଗ ଭାବନ୍ତିନି ହେଲା।
ହଉ ହଉ ତୋର ଏତେ ବଡ ବଡ କଥା କୋଉଠି ରୁ ଶିଖିଲୁଣୁ।
ଶିଖିଲି କୋଉଠି ଶିଖିବି।
ହଉ ବର୍ଷା ପଡୁଛି।
ନା ସେମିତି ଅଛି। ପଡିନି ଉଠେଇଛି ବର୍ଷା। ତ ଗରମ ଏତେ ଲାଗୁଛି ବର୍ଷା ହେଇଗଲେ ଟିକେ ଥଣ୍ଡା ହେଇଯାନ୍ତା। ରାତିରେ ପୁରା ଆରାମ ସେ ଶୋଇପାରନ୍ତା ବର୍ଷା ତ ହଉନି।
ହୁଁ। ବର୍ଷା ପରେ ରାତିରେ ବହୁତ ବଢିଆରେ ଶୋଇପାରିବ ଆଉ ପିକ୍ନିକ ବି ବର୍ଷା। ହେଲେ କେତେ ମଜା ଆସିବ ଏତେ ଗରମରେ ପିକନିକ ମରିଯିବୁ।।
ନା ଆଉ ଏମିତି ପିଇ ଯାଇଥିଲେ ବର୍ଷା ନ ହେଇଥାନ୍ନ୍ତେ ପଳେଇ ଯାଇଥାନ୍ତେ।
ହୁଁ ସାର ଙ୍କୁ କହିବ ଟିକିଏ ପିକନିକ ଡେଟ୍। ଟିକେ ସର କେ ଘୁଚେଇ ଦେବେ।
ଆଗକୁ ଏକ୍ଜାମ ଅଛି ସାର୍ ଆଉ ଘୁଞ୍ଚେଇବେ କେତେ-। କହି କହିକି ସାର ପାଞ୍ଚ ତାରିଖ ଡେଟ୍ ଫିକ୍ସ କରିଛନ୍ତି।
ନହେଲେ ଯିବା ପଳେଇ ଆସିବା ଆଉ କଣ। ଗୋଟେ ଦିନର ତ କଥା।
ସା ସାଆ କେତେଟା ବେଳେ ଯିବା।
ମୁଁ ଭାବୁଛି ଆମେ ସକାଳୁ ଛଅଟାରେ ଉଠି ଯିବା। ସାର କହିଛନ୍ତି ନଅଟାରେ ଯିବା ଆସିବା ରାତିହଉ। କି ତା ପରଦିନ।
ହୁଁ। ଦେଖିବା ପଳେଇବା।
ହଁ ଦେଖିବା ଆମେ ଯିବୁ ଆଉ କଣ ମଜା ଆସିବ ସେତେ ଟାଇମି। ଗାଧେଇବା ସେ ପୁରୀରେ ପୁରୀରେ କେତେ ସାରି ଷ୍ଟଲ ଥିବ ସେଠାରେ ଖାଇବୁ ଆଉ କଣ।
ହଁ। ମଜା ଆସିବ।
ହୁଁ ଏଇ ଯୋଉ ଚିପ୍ସ ସବୁ ନେଇକି। ୟେବ୍ୟାଗ ରେ ନେଇକି ଯିବୁ ଆମେ ବସ ରେ ବସିକି ଖାଇବୁନୁ ଆମେ ସବୁ। ସବୁ ଗୋଟେ ଜାଗାରେ ବସିକି ମଜା କରିବୁ।
ହଁ। ଆମ୍ଭେ ଆମେ ଏକା ସାଙ୍ଗରେସବୁ ବସିିଲେ ସାର୍ ଆମକୁ ରଖିବେନି। ସରୀ ସେ ହଁ ତମର ଇଏ ହେଇ ପଞ୍ଚାୟତ ବସି ଗଲା।
ହଁ କହିବେ ତ କହିବେ ପିକନିକରେ ସାର ଏତେ ଇଏ କରିବେନି।
ହୁଁ ନା ଦେବେନି ସାର୍। ଏଇ ସିଏ ସାର ଗଲେ ତାଙ୍କ ନାଁ କଣ ମନେ ପଡୁନି।
ହୁଁ।
ସେ ସାର୍ ଗଲେ। ଯୋଉ ଇକୋନୋମିକ୍ସ ସାର୍ ଅଛନ୍ତି ସେ ସାର୍ ଗଲେ ପାଗଳ। ସେ ସାର୍ ଗଲେ ଆମକୁ ଦେଖିଲେ ପୁରା ଇଏ କରିଦେବେ।
ହୁଁ ସେ ସାର୍ ତ ଆମକୁ ଦେଖି ଖାଲି ଇନସଲଟ କରିବେ ଆଉ କଣ।
ହୁଁ।
ଖାଲି ପଞ୍ଚାୟତ ବସିଗଲେ ଏଇ ଦେଖିଲ ପଞ୍ଚାୟତ ବସିଲା ଏଇ ଆମକୁ ବି ପୁରା ଟାର୍ଗେଟ କରି।
କହନ୍ତି, ଆଉ କିଛି କହନ୍ତିନି।
ହଁ ଫେର୍ କହିବି ଏକ୍ଜାମ ଅସୁଛି ପଢୁଛ ନା ଏକ୍ଜାମ ଅସୁଛି ପଢୁଛ ନା?
ସେମିତି କହିବି।
ହୁଁ ଆରେ ସାର୍ ଯେବେ ବି ଯୋଉ ସାର୍ ଆମ ଭଲ ପାଇଁ କହୁଛନ୍ତି। ଆମେ ତ ମାନେ ଭଲ ସେ ପଢି ଦେଇଛ୍ ଏକ୍ଜାମ ତ ଦେବୁ ପାସ ହେବୁ ଆଉ କଣ?
ହଁ, ଫେଲ ହେଲେ ଘରେ ରଖିବେନି କ ବେକକୁ ଚିପିଦେବି ପୁରୀ
ହା, ହଁ ଚିପିଦେବେ ପୁରା। ଭଲ ସେ ପାସ୍ ହେଇକି ଦେଖେଇବୁ ନା। ଟିଉସନ୍ ରେ କେତେ ପଇସା ବଉ ଖର୍ଚ୍ଚ ହେଉଛି? ଟିଉସନ ରେ ପାଂଶହ, ପାଂଶହ ଟଙ୍କା ଯାଉଛି, ଟିଉସନ୍ ରେ ପାଂଶହ, ପାଂଶହ ଟଙ୍କା ଯାଉଛି। ଫେଲ୍ ହେଲେ ମାରିବି ଦେବି ପାସ୍ ହେବୁ ତ ହେବୁ
ଭଗବାନଙ୍କୁ ଡାକିବା, ଯାହା ହବ ହୁଁ, ଆଉ।
ଆଉ ଆଜି କଣ ଖାଇଥିଲୁ?
ଆଜି ଆଜି ମୁଁ ଆଜି ପଖାଳ ହେଇଥିଲା।
କୋବି- କୋବି ଚିଲି ହେଇଥିଲା, ଖଟା ନା ଆଉ ଉଁ ଆଉ କିଛି ନଥ କି ଆଉ ସେ ଯୋଉ ବଦାମ ଚଟନୀ ଥିଲା। ଆଉ ତୁ କଣ ଖାଇଵୁ?
ମୁଁ ଆଜି ମତେ ଭାତ ଏତେ ପସନ୍ଦ ଲାଗୁନି ମୁଁ ରୁଟି ଖାଇଥିଲି ଭଜା ଖାଇଥିଲି ରୁଟି, ଭଜା।
ଗରମରେ
ହଁ ମତେ ଭାତ ଏତେ ପସନ୍ଦ ନୁହେଁ, ମୁଁ ଖାଲି ରୁଟି ଭଜା ଖାଏ। ଆଉ ସକାଳେ ତ ମୁଁ କିଛି ଖାଏ ନା।
ହୁଁ ହୁଁ ଓହୋ ଆଉ
ଆଉ ମୁଁ ଯା ଆମ କଲେଜରେ ପ୍ରୋଜେକ୍ଟ ଦେଇଥିଲେ ମୁଁ ପ୍ରୋଜେକ୍ଟଟା ତିଆରି କରିଦେଇଛି। ତୁ ତିଆରି କରିଦେଇଛୁ। ଗୋଟେ ଫ୍ୟାକ୍ଟ୍ରି ର ପ୍ରୋଜେକ୍ଟ ମୋର ତ ପ୍ରୋଜେକ୍ଟ କମ୍ପ୍ଲିଟ୍ ହେଇଯାଇଛି ମୁଁ ଫଟୋଟା ପଠେଇବି କିଏ କେମିତି କରିଛି ଦେଖିବୁ। ଆଉ ସେ ପ୍ରୋଜେକ୍ଟ ଟାମୁଁ ଯେମିତି କରିଦେଇ ମୁଁ ଯେମିତି କରିଦେଇଛି ସେ ସାଙ୍ଗଟା କହୁଛି ମୋର ବି କରିଦେ ମୋର ବି କରିଦେ ମୁଁ କହିବି ମୁଁ କେ ତୋର ଘରିବି ଏବେ ମୁଁ ତ ତୋର କରିଦେଲି
ସାର୍ ପା କହିଥିଲେ ଅଲଗା ଅଲଗା ସମସ୍ତେ କରିବ।
ହଁ ମାନେ ସେ କହୁଛି ମୁଁ ଗୋଟେ ଫ୍ୟାକ୍ଟ୍ରିରେ ଫଟୋ ଦଉଛି ତୁ ସେଇ ଫ୍ୟାକ୍ଟ୍ରି ଟା ମୋର ତିଆରି କରିଦେ ଗୋଟେ ପେଣ୍ଟିଙ୍ଗ ଶିଖିବା ବି ବହୁତ ବଡ଼ ଇଏ
ହଁ ନା ଆଉ କିଛି କାମ ହଁ। ମାନେ ପେଣ୍ଟିଙ୍ଗରେ ବି ରହିଯିବା ଘରେ ନାଇଁ ମାନେ ଘରେ ବସିକି କଣ କରିବ ଯେମିତି କରିକି ସମସ୍ତେ କରିବା
ହୁଁ। ମୁଁ ତ ଆଜି ସ କାଳୁ ଆଉ ଉଠିଲି।
ହଁ ହଉ।
ଏଈ ମତେ ଆଉ ଭଲ ଲାଗିଲାନି ମୁଁ କହିଲି ମୁଁ ଯାଉଛି ସାଙ୍ଗ ସହିତ କଥା ହେବି। ତୋର ମନେ ପଡିଗଲା ମୁଁ କେତେ ଦିନ ହେଲାଣି କଥା ହେଲିଣିି ସେଇଥିପାଇଁ ଏବେ କଥା ହେବା ପାଇଁ ମୁଁ କଲ୍ କରିଥିଲି।
କଲେଜ ରେ ତ କେତେ ଦିନ ହେଲା ଦେଖା ହେଇନି ମୁଁ ଭାବୁଥିଲି ବି ତୋତେ କଲ୍
ମୁଁ ଯାଉଛି ତୁ ଯାଉନୁ ତୁ ଯାଉଛୁ ମୁଁ ଯାଉନି।
ଆଉ ତୁ ଘରେ କାମ ରହିଯାଉଛି ମୁଁ କଣ କରିବି। ମାଏକା ହେଇେଜାଇଛନ୍ତି।
ଯିବା।
ହଁ ଯୋଉ ତୋର ଯୋଉଦିନ କାମ ନଥିବ ସେଦିନ କଲ୍ କରିବି ହଁ ତା ପୂର୍ବ ରାତିରୁ କଲ୍ କରିଦବୁ ହଁ ଆଜି କାଲି ଯିବା। ଏଇ ହଁ ମୁଁ ପଚାରିକି ତତେ କହିଦେବି।
ହଁ ଆଉ ଗୋଟାଏ ଯୋଉ ସାଙ୍ଗ ଅଛି ତା ସାଙ୍ଗରେ ମୋର କେବେ ଠାରୁ କଥା ହେଇନି ଟୋ ଏବେ ସେ ଯେବେ ବି ଫୋନ୍ କରିବ ମୁଁ ତ ଖାଲି କରିବି ତୁ ତ କରୁନୁ ଏତେ ଏତେ କଥା କହିବ ସିଏ।
ମୁଁ ମୁଁ ତାକୁ କାଲି କଲ୍ କରିଥିଲି ତାର ବା ଭାଇ ବାହାଘର ଅ ଅଛି ତ ତା ସେ ବାହାଘରରେ ବିଜି ଅଛି। ସେ ଏବେ କଲ୍ ପାରିବନି ଯିବ କହିଲେ କରିବ।
ହଁ ବାହାଘର ଫିକ୍ସ ହେଇଗଲାଣି ମତେ କାହିଁ କହିହନି ମୋ ସାଙ୍ଗରେ ରାଗି ଯାଇଛି ସିଏ। ସେଇଥିପାଇଁ କହିଲାନି ମାନେ ମୋ ଭାଇ ବାହାଘର ଅଛି।
ମୋତେ ବି କଲ୍ କରିକି କହିବ ମତେ ବି କହିବେ ତୁ ଆସିବୁ ମୁଁ କହିଲି ଦେ ଦେଖିବି ଆମର ଏଠି ଅଛି ଜଣଙ୍କର ବାହାଘର ମୁଁ ଦେଇ ମୋର ବଡ ବାପା ଝିଅର ଅଛି ତ ସେଥିପାଇଁ ମୁଁ କହିଲି ମୁଁ ଦେଖି। ଦେଖିବି ଦେଖିକି ଯିବି ଏ ତୁ ଖରାପ ଭାବିବୁ ନା ଆମର ଏଠି ବା ଅଛି ମୁଁ କେମିତି ଛାଡ଼ିକି ପଢେଇବି ମୁଁ ନିଜ ଭାଇରେ ଅଛି।
ହଁ।
ହୁଁ।
ହଁ ଏ ତ ସ ଏ ଟିକିଏ ଟିକିଏ କଥାରେ ରାଗି ଯାଉଛି ଖାଲି ସେ ଖାଲି ଟିକିଏ କଥାରେ ରାଗି ଯାଉଛି ତାକୁ କିଛି କହିଲେ ରାଗି ଯାଉଛି ତା ସାଙ୍ଗରେ କଥା ନହଲେ ରାଗିଯାଉଛି। କିସ କିଛି ଜିନିଷ ଆଣିଲେ ତାକୁ ନ ଦେଖିଲେ ରାଗିଯାଉ ତ ଖାଲି ରାଗିଯାଉଛି।
ହୁଁ ଖାଲି ରାଗି ଏ ଏତ ସେ ବି ମତେ କହିଥିଲା ପ୍ରୋଜେକ୍ଟ ମୋର କରିଦେବୁ ମୁଁ କହିଲି ମୁଁ ମୋର ସାରିନି ମୁଁ ତୋର କେମିତି କରିବି। ସେଥିରେ କହିଲେ ସେ ରାଗିଗଲା ପୁରା।
ସରିଯାଏ ତାଙ୍କର।
ହଁ ଆମର ଥାଉ ସେମାନେ କେକ୍ କାଟିଦେବେ।
ସେ ଭାବୁଛନ୍ତି କେମିତି ଆ ଆମର କାମ ସବୁ ସାରିଯାଉ।
ହଁ।
ଏମିତି ଲୋକଙ୍କୁ କଣ କରିବି।
ଆମେ ସବୁ ସାରି ଦେବା ସେମାନେ ଆମର ଆମର କିଛି ସରୁ ବା ନ ସରୁ।
ହୁଁ। ଦେଖିବା ଆଉ କଣ୍ କରୁ
ଆମେ ତ କଲେଜ ଯିବନି ଯାହା ଆମେ ଆମେ ଯିବୁ ତ ତତେ ସବୁ କହିବୁ।